କୋଉଠି ଏଇ କ୍ଲବ ଘର କତିରେ ବଇଛି ଆଉ ଆମେତ କ୍ଲବ ଯୋଉ
ହଁ ମୁଁ ନାଇଁ ଯାଉଛି ସେଇଠିକି ଭାବୁଛି ଯିବି ତମ ପାଖକୁ ଆଉ।
ଆଉ ଆଉ ଘରେ ସବୁ ଭଲ ଅଛି?
ଶୁଭାହୋଉନି।
ସେ ଘରେ ସମସ୍ତେ ଭଲ ଅଛନ୍ତି ନା?
ହଁ ଭଲ ସବୁ ଅ ତମ ଘରେ ସବୁ ଭଲ ଅଛନ୍ତି?
କଣ ଖାଇ ଖାଇ କ ଖାଇଥିଲୁ କଣ ଗାଧୁଆଳେ?
ଗାଧୁଆଳେ ହେଇଥିଲା ପଖାଳ ଭାତ ମଟର ତରକାରୀ। ଆଉ ପୋଟଳ ଆଳୁ ଭଜା। କାକୁଡ଼ି ସାଲାଡ଼ ଆଉ ଶାଗ।
ଏଇ ନା କଣ ଖାଇଛୁ ଏଇନା କଣ ଖାଇଛୁ?
ଏଇନା କିଛି ଖାଇନି ଖାଲି ସୋଲା ଦିଟା ଚୋବେଇ ଚୋବେଇ ଆସିଥିଲି ଘରୁ। ସୋଲା ଖାଇ ଖାଇକି ଆଉ ଥିଲି ଆଉ।
ଆଉ ମାନେ ଆମ ଏକରେ ବହୁତ ଡେଭଲପମେଣ୍ଟ ନେ ଦେଖେ। ମାନେ ସବୁର ମାନେ କପି ହେଇଗଲାଣି। ମିନି କେଥାନେ ମିନି ପୁରୀ ଭଲ ମନ୍ଦ ତ ସବୁ
ହଁ।
ଆଉ କହିଲେ ମିନି କୋଣାର୍କ ଫୋଣାର୍କ।
ସବୁ ସବୁ ହବ ମତେ ଲାଗୁଛି।
ଏଇଆ ଆଉ କଣ?
ହଁ ହେଇଯାଉ ଭଲ ସେ ହେଲେ ଡେବ୍ଲଭମେଣ୍ଟ ହେଲେ ଆମ ଅକାଲ ଏରିଆର ଫେଣି ସବୁ ଟୁଇଷ୍ଟ ସବୁ ବାହାରୁ ଆସିବେନା ନାହିଁ ଫେଣି ଦେଖିବାକୁ।
ହଁ ଯଏ ଦେଖ ଏବେ ବି ଯଦି ତୁ ପୁରୀ ଯିବୁ ମାନେ ଯୋଉ ଇଏ ପାଇଁ ଆଉ ଗୋଟେ ଯଦି ତୁ ଗଲୁ ଆମର ତି ଇଏ ପାଇଁ ତୁ ହଇରାଣ ହେଇଯିବୁ କାଇଁ କହିଲୁ ଦେଖେ ଆଗରୁ ସବୁ ଫରେନର୍ ଫରେନର୍ ସବ ବୁକିଂ କରିସାରିବେନି ଯୋଉ ଭଲ ମନ୍ଦ ଆସିବେ ରହିବାକୁ ଏବେ ଠୁ ଗଲେ ଆମେ ହଇରାଣ ପଡ଼ିଯିବା ଯାହା ଯୋଉଠି ହଜାର ଟଙ୍କା ଖର୍ଚ୍ଚ ସେଠି ଦିଇ ହଜାର ତିନି ହଜାର ଟଙ୍କା ଖର୍ଚ୍ଚ ହବ।
ହଁ।
ଏଇ ଆଉ କଣ?
ସେ ସେ ଯାଇକି ସେ ଫାଇଦା ନାହିଁ ତୁ ତ ଗୋଟେ ରୁମ ବୁକ୍ କରିବବୁ ଭଲସେ ରହିପାରିବିନି ତାଙ୍କର ଦେଖେ ରହିବ ରୁମ ଯୋଉ ଭଳିଆ କରିବେ ହିସାବରେ ତ ଲାଟିନ୍ ବାଥରୁମ୍ ବି ଠିକ ସେ ମାନେ ସେଠି ତ ପାଣି ଫାଣିରେ ସବୁ ଅସୁବିଧା ହବ। ଲାଟିନ ବାଥରୁମ ଅସୁବିଧା ହବ।
ରେ ବି ଦେଖସିବୁ ନା ଏଇ ଯୋଉ ଗୋଟେ କଥା ଗୋଟେ ଦେଖ୍ ଖାଇବା ପତର ଯୋଉଟା ଦର ଯୋଉଟା ତ ତ ଗୋଟେ ଭଲ ମନ୍ଦ ସାଧା ଫାଧା କଣ ଖାଉଥିଲ କି ଭଲ ମନ୍ଦ। ଯୋଉଟା ବିରିୟାନୀ ଫିରିଆନୀ ଭଲ ମନ୍ଦ ଯୋଉଟା ଥିଲା ଶହେ ଦେଢଶହ ଟଙ୍କା ତାକୁ ସିନା ଦୁଇଶହ ଅଢେଇଶହ ଟଙ୍କା କରିଦେବେ।
ହଁ ସେଠି ପୁରା ସବୁ ଏନା ବାହାରୁ ଆସିବେ ନା
ଠାକୁରଙ୍କ ଭୋଗ ଫୋଗ ଭଲ ମନ୍ଦ ସବୁ ଖାଦ୍ୟ ମାନେ ସବୁ ବ ସବୁ ଦରଦାମ୍ ବଢେଇ ବାଢେଇ ଦେବେ ସିଏ।
ହଁ ସବୁ ଦର ବଢେଇବେ ସେଇ ଟାଇମଟା ରଥଯାତ୍ରା ଟାଇମ ସେଏ ଯାହାଲେ ବଢେଇବେ ଆଉ ନହେଲେ ତାଙ୍କର ପୁଣି ବେନିଫିଟ ପାଇବେ କେନ୍ତୀ
ଏଇଆ ଆଉ କଣ?
ଆଉ କଣ କ୍ଲବର କଣ କୁଆଡୁଆ ଖାଲି ଏତିକିହେଇଗଲା ଉଦ୍ଘାଟନ ଖାଲି କଲର କରିଦେଲେ ମୁଁ ଭାବିଲି ଆଉ ଏସି ଫେସି କଣ ଲଗେଇବେ?
ଆଗ ଅପେ ଅପେକ୍ଷା
ଦେଖ ହାଉଛି ମଦନା ଆସିଥିଲେ କଣ ପାଇଁ ପଇସା ନବାକୁ ନା କଣ?
ନା ମୁଁ ଜାଣିନି ତାର କଣ ବାଲ୍ଟି ଫାଲ୍ଟି ଭିତରେ ଯୋଉ କାମ ଫାମ କରିଥିଲା ସାମଗ୍ରୀ ଥିଲା। ତା ସାମଗ୍ରୀ ତାକୁ ନବାକୁ ଆସିଥିଲେ ଏଇଆ ଆଉ କଣ?
ସେଇ ପଇସା ମତେ ଲାଗୁଛି ପଇସା ବୋଧେ ମାଗିବାକୁ ଆସିଥିବ ବାଦଲ ଭାଇ ନବ।
କଣ ହେଇଥିବ ଆଉ ଭଲ ମନ୍ଦ ଆଉ ଆଉ କଣ ଆଉ ଆଉ କଣ ଆଜି ଫିଷ୍ଟ କା କା କାଲି ଫିଷ୍ଟ କରିବା।
ହଁ କରିଦେଲ କାଲି କିି ବାରେ ଗୁରୁବାର।
କାଲି ଗୁ କାଲି ଶନିବାର ନା।
କାଲି ଶ ନା କାଲିି ବା ଶୁକ୍ରବାର।
କାଲି କାଲି ହଁ କାଲି ଶୁକ୍ରବାର କାଲି ନା ନା ଆ ଆ ହଁ କାଲି ଶୁକ୍ରବାର କାଲି କରିବା କି?
କାଲି ହଁ କରିଦେଲେ ହୁଅନ୍ତା କଣ କରିବା କଣ?
ବିରିୟାନୀ କରିବା ଭାବୁଛି ଆଉ
କରିବା କୋଉଥିରେ ଚୁଲିରେ ନା ଗ୍ୟାସରେ।
ହାଁ।
ଚୁଲିରେ ନା ଗ୍ୟାସରେ।
ଆମେ ଗ୍ୟା ଚୁଲିରେ କଲେ ଚୁଲିରେ କଲେ ନା ଚୁଲିରେ ତ ହେଇପାରନି ଗ୍ୟାସରେ କରିଦବା ଭାବୁଛି।
ଗ୍ୟାସରେ ଗ୍ୟାସ ବହୁତ କେତେ ଖଣ୍ଡେ ଦରକାର ହବ ନା ଗ୍ୟାସ ଲିଟର ନା ଦି ଲିଟର।
ଆମ୍ ଆମର କଣ ହବ କି ଆମର ବିରିୟାନୀ ହେଲେ।
ପାଞ୍ଚ ଲିଟର ଦରକାର ପାଞ୍ଚ ଲିଟର
ଆଁ।
ଆରେ ଯୋଉ ଟାଙ୍କିରେ ଆଣେ ପାଞ୍ଚ ଲିଟରେ ତ
ହଁ ପାଞ୍ଚଲିଟର ଆଣ ପକାସର ନାହିଁ କି?
ଆବେ ଅଛି ଯେ ମାନେ କେତେ ଖଣ୍ଡେ ଦରକାର ଯେ ସେତିକି ଦରକାର ଆମେ ସେତିକି ସିନା ଭରିକି ଆସିବା। କିଲେ ମାନେ ସେ ଲିଟରରେ ନା କଣ
ହଁ।
ହଁ।
ଏଇଆ ଆଉ କଣ।
ଏରେ ଲିଟର ହେଉଛି ଶହେ ପଞ୍ଚସ୍ତରି ଟଙ୍କା।
ଲିଟର ହଁ କେତେ ହେଇଥିବ ଆଉ।
ହଁ ମୁଁ ବୁଝୁଥିଲି ଶହେ ପଞ୍ଚସ୍ତରୀ ଟଙ୍କା। ଗଲେ ଦେଖିବା ଭରି ହରିକି ଆସିକି ଦେଖିବା କଣ କାଲି ଆଇଟମ କଣ କରିବା।
ମୁଁ କହୁଛି ବିରିୟାନୀ କରିଦେବା।
ବିରିୟାନୀ।
କଣ କରିବା କହ?
ହଁ ବିରିୟାନୀ କଲେ ବି ଭଲ ନା ସାଧା ଆଉ ପ୍ର ଆଇ ଟମ କରିବା।
ଯାହା କହୁ ସାଧା କଣ କରିବା।
ଆଉଧା ସେଇ କରିବୁ ପନିର ଚିଲ କୋବି କୋବି ତ ନା ମିଳ
ନା ନା ସାଧା କରିବାାନି ମୁଁ କହୁଛିି ଇଏ କରିବା ଆଇଁଷ।
କଣ ଆଇଁଷ ଉପରେ ତ କରିବୁ ସେଇ ବିରିୟାନୀ ହି କରିବୁ।
ମୁଁ କ ହଁ ମୁଁ କହୁଛି ଆଇଁଷହ କରିବା।
ହଁ।
ଆଉ କଣ କହୁଛୁ କହ?
ଆଇଁଷ ଟା କରିଦେଲେ ହଁ ଭଲ ହବ ଆଇଁଷ ବଦଆ ହଉଚୁ।
ଆଉ କାଲି -କାଲି -କାଲି କରିବା ନା କଣ କହୁଛ।
ହୁଁ କରିବା ପରୁ ଆଗେ ସବୁ ବୁଝା ହଉଛି କରିବା।
ହଁ ଆମେ ବା ସେଇ ଯେତିକି ଆମେ ବା ପାଞ୍ଚ ଜଣ କରିବା।
ହୁଁ ପାଞ୍ଚଗଣ କେତେ ଦରକାର ଚିକେନ କେତେ ଖଡ ଦରକାର ହବ।
ଆଁ
ଚିକେନ କେତେ ଦରକାର ହବ।
ଚିକେନ ତ କିଲେ କିଲେ ଆଣିଲେ ପାଞ୍ଚ ଜଣ କିଲେତି ରସ ଭଳିଆ ଆଣିଲେ ହେଇଯିବ।
ହଁ ହେଇଗଲା ଚିକେନ କିିଲେ।
ହଁ।
ଆଉ ଇଏ କେତେ ଦରକାର
ଆଁ
ଆଉ ବିରିୟାନୀ ଚାଉଳ କେତେ ଦରକାର?
ବିରିୟାନୀ ଚାଉଳ ବା କହୁଛି ବିରିୟାନୀ ଚାଉଳ କେତେ ଟଙ୍କା ପଡୁଛି ନା କେଜାଣି।
ବିରିୟାନୀ ଚାଉଳ ଅଧିକା ପଡ଼ୁଛି ବୋଧେ।
ହୁଁ
ଗୁଡୁଲୁ ପଚାର ପଡ ସଉଦା ଫଉଦା ସବୁ ଦେଖିକି
ହଁ ମାନେ ସଉଦା ପତ୍ରର ଚାଉଳ ଫଳ ମିଶେଇକି ଦୁଶହତିନି ଦୁଇଶହ ଅଢେଇଶ ଟଙ୍କା ଲାଗିବ। ଆଉ ଆମର ଚିକେନ ଆଣିବେ ଆଉ ନା କଣ।
ଚିକେନ ନେଇ ଆସିବା ହଉଛି ଆଉ।
ଆଉ କଣ କହ ଆଉ ଘର ସମସ୍ତେ ଭଲ ଅଛନ୍ତି ନା।
ହଁ ସବୁ ଭଲ ଆଉ।
ଆଉ ଆଉ କୁଆଡେ ଗୋଟେ ବୁଲା ବୁଲି କରିବା ପଟ ଫଟ ଗୋଟେ ଜାଗା ଫାଗା ଉଠିବା କୋଟେ ଗୋଟ ଦେଖୁ ନା।
ଫଟୋ ଉଠେଇବା ଜାଗା ସେଇ ପାହାଡ ଫାଡ ଏରିଆ କକୁଡ଼େ ଗଲେ ଭଲ ହୁଅନ୍ତା ଆମର ଯେଉ ରତ୍ନଗିରି ରତ୍ନଗିରିଟା ବଢ଼ିଆ ଜାଗାଟା।
ରତ୍ନଗିରି ଯିବାକି କୋଦିନ?
ହଁ ରତ୍ନଗିରି ଗଲେ ଭଲ ହଅନ୍ତା ସେଇ ଜାଗା ମାନେ ସେଠି ଏବେ ବି ସେଇଟା ସବୁବେଳେ ପାଇଁ ଟିକେଟ୍ କଟା ହଉଛି ନା।
ହଁ ସେଠି ସବୁ ନୁହେଁ ମୁଁ କହୁଉ ରତ୍ନଗିରି ଅପେକ୍ଷା ଆଗେ ଏଠିକି ଯିବା କି କୋଉଠି କହିଲୁ। ଏ ଯଉ ଆମ ଯଉ ମିନ ପୁରୀ ଯଇ ଚାଲୁନ ସେଠି ଯ ତା ରତ୍ନଗିରି କଥା ଦେଖିବା।
ହଁ ମିନି ହଁ ମିନି ପୁରୀ ଟା ବି ବଢିଆ ଅଛି ସେ ଜାଗା ଟା ଏବେ ବଢିଆ କରିଛନ୍ତି କୁଆଡେ?
ଆଉ କଣ କହ? ଆଉ,
ହୁଁ ଜାଗା ଟା ବଢିଆ ଅଛି ସେଇ ଜାଗା ଗଲେ ଭଲ ହୁନ୍ତା।
ସେଇଠି ଭଲ ମାନେ କଣ କହିଲୁ ଭଲ ପ୍ଲେସ ଅଛି ଭଲ ମନ୍ଦିର ସବୁ ମାନେ ଭଲ ଦେଖିବାକୁ ଉ ଏବେ ସବୁ ନୂଆ ଯୋଉଁ ହେଇଛି। ଭଲ ଚାରିିକର ଇଏ କରି ପୁ ଦତି ହଁ ଏଇଥର ସେଇ ତା ଟାଣିବା ଭାଇ ସେଇ ଆଗରୁ କରୁନାହାନ୍ତି ସେ ଆଉ ତାଙ୍କ କାମ ଶୀଘ୍ର କାଇଁ ସାରୁଛନ୍ତି କି? ରଥ ଟାଣିବେନି କି?
ହଁ ସା ସେଇଠି ମତେ ଲାଗୁଛି ରଥ ଟଣା ରଥ ଟା ନେଇକି କୋଉଠି ରଖିବେ ମାହା ବିନାୟକ ରଖିବେ?
ମହାବିନାୟକେ ମୁଁ ଜାଣିନି କୋଉଠି ରଖିବି ସେଉ ମାନେ ସେ ଯୋଉ ଆମର ଯୋଉ ଠାକୁର ଯୋଉ ଯାଆନ୍ତି ମାନେ ସେଇଟା କୋଉ ରୁହନ୍ତି କୋଉଠାରଙ୍କ କତିରେ ରୁହନ୍ତି? ଲକ୍ଷ୍ମୀ କଥା କହିଥିଲି ତତେ ନା କଣ?
କୋଉଟା କହିଲୁ?
ରଥ ଯୋଉ ବାହୁଡା ଯୋଉ ଯାଆନ୍ତି କୁ
ହଁ ବା ଯାଆନ୍ତି ମାନେ କୋଉ ମ ଆମର ନା ସେ ଯୋଉ ଇଏ
ହଁ ଆମର ଆମର ତ ରୁହେ କୁନ୍ଦଳ ଯଜ୍ଞ ପଡିଆ ନା କୋଠି ଆମ ଯଜ୍ଞ ପଡିଆ ରୁହେ ନା। ହଁ।
ଚଣ୍ଡିଖୋଲ ଏଇଟା ସେଇଟା ରଥ ଟଣା କୋଉଠି ନୁହେ ଆମେ ଜାଣିନି ତ ମତେ ଲାଗୁଛି ବ ସେ ଯୋଉ ଆଗକୁ କୋଉଡା ମନ୍ଦିର ଗୋଡା ନା ସେଇଠି ରୁହନ୍ତି?
ହେଇଯିବ ଆଉ କୋଉଠି ରଖିବା ଆଉ ଆଜିକାଲି ତ,
ଆଡକୁ ଯୋଉ ବଙ୍କାଣୀ ଯଉ ଅଛି ଯୋଉ ଉପକୁଜାଇ ସେଠି ଯୋଉଠାକୁର ସେଠି ବୋଧେ ରହନ୍ତି।
ହେଇଯିବ ଆଉ କଣ କହ?
ଆଉ କଣ ପଢୁଛୁ କଣ ଏଇନା?
ନା ଆଉ କଣ ଏ ପଚାରୁଥିଲୁ ବୋଲି କଣ ଆଉ ଫିଷ୍ଟ ଫିଷ୍ଟ କରନ୍ତେ କାଲି ମୁଁ କହୁଛି କଲେ ହୁଅନ୍ତା ବିରିୟାନୀ କରିବା। ସାଧା ତ ଚିକେନ ତ ଘରେ ଖାଉଛି ନା। ବିରିୟାନ ଭୋଜି କଲେ ତିଆରି ଗୁଡୁଲୁ ଭାଇ ଡାକନ୍ତେ ଗୁଡୁଲୁ ଭାଇ ରୋଷେଇ କରିଦିଅନ୍ତା। ଆଉ ବଡୁ ତ କରିପାରିବନି ବଡୁ କରିବା ସେ ଯୋଉ କଂଚୁମ୍ୱର୍ ଫଂଚୁବର୍ ଇଏ କରିଦବ ସିଏ ସିବୁ ନା ଡାକିଲେ କରିବା ଆଉ ନା କଣ କହୁଛୁ?
ହଁ କରିଦବା ହଉଛି କାଲି ଦେଖିବା କରିବା ଆଉ।
କାଲି କରିବା ଆଉ କାଲି ମାନେ କଣ କହିବ ଆମ ଆମ ନଅଟା ସୁଦ୍ଧା ସାରିବାର ଅଛି ହେଲା ଆମେ ଶୀଘ୍ର କରିବା। ଆମର ନଅଟା ସୁଦ୍ଧା ସରିବାର ଅଛି।
ହୁଁ।
ହୁଁ ଆମେ କଣ କହିଲୁ ସବୁ ସାମଗ୍ରୀ ସାମଗ୍ରୀ ଆଣିକି, ଘଣ୍ଟାଏ ଲାଗିବ ସା ସାଢେ ନଅଟା, ଆଠଟା ବେଳକୁ ସାଢେ ଆଠଟା ବେଳକୁ ଆମେ ଖାଇବା ଆଉ ଏଇଆ ଆଉ କଣ? ହାଲୋ।
ହଁ।
କଣ କହୁଛ କୁହ କାଲି ଯଦି କରିବା କୁହ ତା କେ ସାମଗ୍ରୀ ପଚାର ଦବା ଗୁଡିଲୁ କେତେ କଣ ଖର୍ଚ୍ଚ ହେବ ଭଲ ମନ୍ଦ କରିବା ଆଉ ନା କଣ କହୁଛ?
ବେଳାବେଳି ଗଲେ ବେଳାଳି ସାରିଦବା ଆଉ।
ମୋଠା ଦଶଟା ଯାଏଁ ଆମ ଜୀବନି। ଆମ ନଅଟା ଏକରୁ ସାରିବାର ଅଛି ଖାଇ ପିଇକି ଏ ଆମରି କ୍ଲବ ଘରେ କତିରେ କ୍ଲ କ୍ଲବଘର କତିରେ କଲେ ହୁଅନ୍ତା ମୁଁ ଭାବୁଛି।
ହୁଁ କ୍ରବର ଘରପାଖରେ ନାବେ ଏବେ ରଙ୍ଗ ଦିଆହେଇଛି କାଳେ କିଏ କଣ ର କବର ଭିତରେ
ଆରେ ରଙ୍ଗ ସେ କଥା ନୁହଁ କ୍ଲବର ବା ଇଏ କରିଥିଲେ ଯୋଉ ସେଦିନ ଫିଷ୍ଟ କରିଥିଲେ ଚିକେନ ଯୋଉ ହେଇଥିଲା ଚିକେନ ଭାତ। ହଁ ଆଉ ଆମେ କଲେ ଅସୁବିଧା କଣ ଅଛି? କରୁଛନ୍ତି ନା ସିଏ ପୁଣି ମଝିରେ କିଏ କରିଥିଲେ ଆଉ କଲେ ତ କାମ ହେଇଛିି ଆଉ ସେଠି ମୁଁ କହୁଛିି। ଏଠି ଇଏ କଲେ ହବ ଯେ କିନ୍ତୁ।
ଫାଷ୍ଟ୍ ଫୁଡ୍ ର ଯୋଉ ଗ୍ୟାସ ଜାଗା ଘରେ ଲାଷ୍ଟ କୁ ଆଣିକି ଏଇଠି ଇଏ କରିକି ନା ଗୋ ଇଏ କରିକି ଦମ୍ ଦେଇଦବା ଆଉ। ନା କଣ କହୁଛ।
ଆଁ।
ନା କଣ କହୁଛ କୁହ ସେଠି କରିବା ନା ଆଉ କୋଉଠି କରିବା ନା କିଣିନି ଆଇଲେ ହୁହନ୍ତା କିଣିନେଇ ଆଇଲେ। କଣ ଯେମିତି ତିଆରି କରି ଖାଉଛନ୍ତି ସେ କିଣି ଆଣିଲେ କଣ ସେଇଭଳି ଲାଗିବ କହୁନୁ।
କିଣି ଆଣିଲେ ଅନା କିଣି ଆଇିଲେ ଅଧିକ ମାନେ ମାନେ ଇଏ ହବ ଖାଇପାରିବନି ଠିକ୍ ଠାକ୍ ରେ।
ହଁ ନିଜେ ତିଆରି କରି ଖାଇ ଭଲ ମନ୍ଦ।
ତିଆରି କରି ଖାଇବ ଗୋଟା ପ୍ରକାରେ ନହେଲେ ସେଥିରେ କିଣି ଆଣିଲେ ସେ ଭଲ ଲାଗିବନି ଜମାରୁ।
ହଁ ମୁଁ କହୁଛିି ବୋଧେ ସେଇଠି ତିଆରି କରିଦବା ଆଉ କହଲି ଗୁଡଲି ଭାଇ ନହେଲେ ଦେଖିବା କହିବା ନା କଣ କହୁଛୁ।
ହଁ ମ ତିଆରି କରିବା ଏଇଠି ମ।
ତିଆରି କରିଦବା ଚିକେନ ଏଠୁ ଆଣିବାନି ଚିକେନ। ସେଠୁ କୋଉଠୁ ଆଣି ଇଏ ତ ନଉଛନ୍ତି ଅଢେଇଶହ ଟଙ୍କା ଏଠି ଆଣିକି ଲାଭ କଣ।
ହଉ ଦେଖେ ନେଇଆସିବା ଆଉ ଆଉ କଣ କହୁଛୁ। ହଉ ରହୁଚି।